ନମସ୍କାର ସୁମନ ଭାଇ। କେମିତି ଅଛନ୍ତି?
ହଁ ଭଲ ଅଛନ୍ତି, ଭଲ ଅଛି ଭାଇ।
ଆଉ। ମୁଁ ଯୋଜନା କରୁଥିଲି ପୁରୀ ଯିବା ପାଇଁ ତ ତ ସେଇଥିପାଇଁ ମୁଁ ଚାହୁଁଥିଲି କିଛି ଆଇଡିଆ ଆପଣଙ୍କର ମିଳିଗଲେ ମତେ ସୁବିଧା ହୁଅନ୍ତା ମୋର ପୁରୀ ଭ୍ରମଣ ଟା
ହଁ ମୁଁ ବହୁତ ଥର ପୁରୀ ଯାଇଛି ଆଉ ମତେ ବି ପୁରୀ ଯିବା ବହୁତ ଭଲ ଲାଗେ ଠିକ ଅଛି ଆପଣଙ୍କ ଯାହାବ ଆଇ ଡାଉଟ ଅଛି ସେଗୁଡା ଆପଣ ମତେ ପଚାରନ୍ତ ନିର୍ଭୟରେ
ହଁ ମୋର ସର୍ବପ୍ରଥମେ ମୁଁ ଜାଣିବାକୁ ଚାହୁଁଥିଲି ଯେ ପୁରୀ ଯିବା ପାଇଁ ବର୍ଷର କେଉଁ ସମୟଟା ସବୁଠୁ ଭଲ କାରଣ ନା ଅନେକ ଲୋକ କହନ୍ତି ଶୀତ ଦିନରେ ଯିବା ଭଲ ଆଉ କେହି କେହି କହନ୍ତି ରଥଯାତ୍ରା ସମୟରେ ଯିବା ଉଚିତ୍ ତେଣୁ ମୁଁ
ଆଜ୍ଞା ତ ପୁରୀ ଯିବାଟା ତ ଅଧିକାଂଶ ଲୋକ ବହୁତ ସମୟରେ ଯାଆନ୍ତି ତ ବଟ ସବୁ ସମୟଠୁ ଭଲ ରଥଯାତ୍ରା ରଥଯାତ୍ରାରେ ନା ବହୁତ ବଡ ପର୍ବ ଓଡିଶାର ସେଥିପାଇଁ ପୁରୀ ଅଧିକାଂଶ ରଥଯାତ୍ରା ସମୟରେ ଗଲେ ବହୁତ ମଜା ଲାଗେ ବାକି ଆପଣ ଯେବେ ବି ଆପଣଙ୍କ ଇଛା ସେବେ ଯାଇପାରିବେ
ହଁ ହଁ ହଁ ମୁଁ ଶୁଣୁଥିଲି ଯେ ଜଗନ୍ନାଥ ମନ୍ଦିରରେ ପ୍ରାୟ ସବୁବେଳେ ଭିଡ଼ ରୁହେ ତ ମୁଁ ଭାବୁଛି ରଥଯାତ୍ରା ସମୟରେ ଯଦି ଯିବି ତାହେଲେ ବହୁତ ଗହଳି ହବ କାହିଁକି ନା ମୁଁ ତ କେବେ ଯାଇନି ପୁରୀ ତ ଯଦି ମୁଁ ଫାଷ୍ଟ ଟାଇମ୍ ଯାଉଛି ଆଉ ଏତେ ଭିଡରେ ମୁଁ କିଛି ଜାଣିନି କୋଉଠି କଣ ମିଳେ ନା ତ ରଥଯାତ୍ରାରେ ସମୟରେ ଗଲେ ମୋତେ ଟିକିଏ ଅସୁବିଧା ହେବ ମୁଁ ଭାବୁଛି
ହଁ ନିଶ୍ଚୟ ରଥଯାତ୍ରା ସମୟରେ ବହୁତ ଭିଡ଼ ରୁହେ ଏମିତି କିି ରାସ୍ତା ମଧ୍ୟରେ ବି ବହୁତ ଭିଡ ଥାଏ ତ ଆପଣ ଏମିତି କରନ୍ତୁ ରଥଯାତ୍ରାର କିଛି ମାସ ପରେ ପର୍ବପର୍ବାଣି ଯୋଉ ସମୟରେ ନଥିବ ସେ ସମୟରେ ଆପଣ ଯାଆନ୍ତୁ ଆପଣଙ୍କୁ ଖୋଲା ଦର୍ଶନ ମିଳିବ ଆଉ ଜଲ୍ଦି ଦର୍ଶନ ମିଳିବ
ଆଚ୍ଛା ଆଚ୍ଛା ତାହେଲେ ଯଦି ମୁଁ ରଥଯାତ୍ରା ତ ଏବେ ଏଇ ବର୍ଷ ହେଉଛି ଜୁଲାଇ ମାସ ରେ ତାହେଲେ ମୁଁ ଯଦି ଅକ୍ଟୋବର ମାସ ଆଡ଼େ ଯିବି ତାହେଲେ ଗହଳି କମ୍ ଥିବ
ହଁ ନିଶ୍ଚୟ ଅକ୍ଟୋବର ମାସ ଆଡୁ ଆପଣ ଯିବେ ଦୁର୍ଗା ପୂଜା ପୂର୍ବଠୁ ଆପଣ ଯଦି ଯିବେ ତ ଗହଳି ନିଶ୍ଚୟ କମ ମିଳିବ ଆଉ ଆପଣଙ୍କୁ ଖୋଲା ଦର୍ଶନ ମିଳିବ
ଆଚ୍ଛା ଆଚ୍ଛା ତ ମୁଁ ମୋ ଗାଁଠା ମୋର ଗାଁ ନାଁ ହେଉଛି ହିଞ୍ଜଳିିକାଟୁ ତ ମୁଁ ଏଇଠୁ କେମିତି ପୁରୀ ଯିବି ମାନେ କଣ ସୁବିଧା ଅଛି କି ମୋ ଗାଁଠୁ ଗଲା ଭଳିଆ
ଆପଣଙ୍କ ଗାଁ ଠୁ ବସ୍ ଆଉ ଟ୍ରେନ ର ସୁବିଧା ରହିପାରିବ ବଟ ବସ ର ସୁବିଧା ଆପଣ ନେଇପାରିବେ ଚାହିଁଲେ ଆଉ ଟ୍ରେନ ର ସୁବିଧା ନେଇପାରିବେ, ବସ ର ସୁବିଧା ପାଇଁ କିଛି ଟଙ୍କା ଅଧିକ ପଡିବ। ଟ୍ରେନ୍ ଠାରୁ।
ଆଚ୍ଛା ଆଚ୍ଛା ତାହେଲେ ମୁଁ ଟ୍ରେନରେ ହିଁ ପଳେଇବି ଭାବୁଛି। ତ ଟ୍ରେନରେ ଗଲେ ଆମ ଷ୍ଟେସନ ରୁ ଚଢ଼ିଲେ ପୁରୀ ଷ୍ଟେସନରେ ଲଗେଇଦେବ ନାଁ ମୋତେ ତେ ସେଇଠୁ ଓଲେହିକି କେତେ ଦୂର ଯିବାକୁ ପଡିବ, ଓଲେହିକି ଟ୍ରେନ ସେକ୍ସନ ରୁ।
ନାଇଁ ଟ୍ରେନ୍ ଆପଣଙ୍କୁ, ଆପଣଙ୍କ ଏରିଆ ପାଖର ବ୍ରହ୍ମପୁର ହେଇଥିବ ବୋଧେ। ତ ସେଠୁ ଆପଣ ଚଢିବେ, ତ ଡାଇରେକ୍ଟ ଟ୍ରେନ ଅଛି ପୁରୀକୁ। ଯଦି ବିି ନାହିଁ ଖୋର୍ଦ୍ଧା ଟୁ ଓହ୍ଲେଇକି ପୁଣି ଆପଣ ଅଲଗା ଟ୍ରେନ ଧରିକି ପୁରୀ କୁ ଯିବେ ଦିଟା ଅପସନ୍ ଅଛି।
ଆଚ୍ଛା ତାହେଲେ ଏଇଟା ଟିକେ ବେଶୀ ଅସୁବିଧା ହେବ ମୁଁ ଭାବୁଛି। କାହିଁକିନା ମୁଁ ଫାଷ୍ଟ ଟାଇମ୍ ଯାଉଛି ନା, ତ ଯଦି ଦିଇଟା ଟ୍ରେନ୍ ଚେଞ୍ଜ କରିକି ଯିବି, ତ ମୋତେ ଟିକେ ଅସୁବିଧା ହେବ ତ, ମୁଁ ଭାବୁଛି ମୁଁ ବସ୍ ରେ ହିଁ ପଳେଇବି ଆମ ଘରଠୁ ଯୋଉ ଆମ ବସଷ୍ଟାଣ୍ଡ ଏଇଠି ଅଛି ପାଖରେ। ତ ବସ୍ ଷ୍ଟାଣ୍ଡ ରୁ ଚଢ଼ିଲେ ମୋତେ ଅ ପୁରୀ ବସ୍ ଷ୍ଟାଣ୍ଡ ରେ ଓହ୍ଲାଇଦେବ। ସେଇଟା ମତେ ଲାଗୁଛି ମୋ ହିସାବରେ ସୁବିଧା ହବ।
ଆଜ୍ଞା ନିଶ୍ଚୟ, ପୁରୀ ବସ ବସ୍ ଷ୍ଟାଣ୍ଡ ରେ ଆପଣଙ୍କୁ ଆରାମସେ ଓହ୍ଲେଇଦବ, ଆପଣ ଯଦି ପାଖ ହଉଛି ବସ୍ ଷ୍ଟାଣ୍ଡ ଆପଣଙ୍କୁ ତ ବସ୍ ରେ ଚାଲି ଯାଆନ୍ତୁ, ଆପଣ ଯେହେତୁ ନୂଆ ରେ ଯାଉଛନ୍ତି। ତ ବସ୍ ଟା ଭଲ ରହିବ, ମୁଁ ଭାବୁଛି।
ଆଚ୍ଛା ଆଚ୍ଛା, ଆଉ ଆଉ ଗୋଟେ ଡାଉଟ୍ ଥିଲା, ଯେ ସେଇଠି ଖାଇବା ପିଇବା ସୁବିଧା କେମିତି ଅଛି ଭାଇ।
ସେଠି ଖାଇବା ପିଇବା ହୋଟେଲ ଗୁଡା ଅଛି ବହୁତ। ପୁଣି ଆଶ୍ରମ ଅଛି। ଆଉ ସେଠି ଆପଣ ଚାହିଁଲେ ଅ ଅଭଡା ଭୋଗ ରୁହେ। ମନ୍ଦିରରେ ମିଳେ, ସେଟା ଆପଣ ଖାଇପାରିବେ, ଏତିକି ଅପସନ୍ ଅଛି।
ଆଚ୍ଛା ଆଚ୍ଛା ତ ଅଭଢା ଟା ମୁଁ ଆମେ ତ ମିଶିକି ଚାରି ପାଞ୍ଚ ଜଣ ଯିବୁ। ତ ଜଣଙ୍କୁ ଅଭଢ଼ା କେତେ ଟଙ୍କା ଲେଖାଏ ପଡ଼ିବ, ତାକୁ ଧରିକି ମୁଁ ପଇସା ବି ଧରିକି ଯିବି ନାଁ।
ତ ଜଣକୁ କମ୍ ସେ କମ୍ ଶହେ ଟଙ୍କା ତ ପଡିବ ହିଁ ସେଠି। ଆପଣଙ୍କୁ ଖଲିରେ ଦେଇଦେବେ କିଛିଟା ଆଇଟମ୍ ଛଅ ଟୁ ସାତ ପ୍ରକାର। ଆଉ ସେଠି ଆପଣଙ୍କୁ ଶହେ ଟଙ୍କା ନେବେ, ଆଉ ସେଠି ଆପଣ ଖାଇପାରିବେ।
ଆଚ୍ଛା ଆଚ୍ଛା ତ ଖାଇ ସା ରହିବା ଖାଇବା ଛଡ଼ା ମୋତେ ପୁରୀ ପାଖାପାଖି ଜାଗା ବି ବୁଲିବାର ଥିଲା, କାହିଁକି ନାଁ କେତେ ଦିନ ପରେ ଛୁଟି ମିଳିଛି ବୁଲିବା ପାଇଁ ଅବସର ମିଳିଛି, ତ ମୁଁ ବି ଯାଇଛି ତ ଆଉ ଚାରି ପାଞ୍ଚଟା ଜାଗା ବି ବୁଲିକି ଆସିବି। ତ ସେ ପାଖାପାଖି ଆଉ କଣ ବୁଲିବା ସ୍ଥାନ ଅଛି କି?
ହଁ ନିଶ୍ଚୟ, ସେଠିକାର ବେଳାଭୂମି ବହୁତ ପ୍ରସିଦ୍ଧ। ଆଉ ପୁଣି ସେ ପାଖରେ ବହୁତ ଗୁଡା ମନ୍ଦିର ଅଛି ଯେମିତି କିି ଆମର ମନ୍ଦିର ଅଛି ବହୁତ ଗୁଡା କପିଳେଶ୍ଵର ମନ୍ଦିର ଅଛି। ପୁଣି ସେ ପାଖରେ ହିଁ ମାଳତୀ ପାଟପୁର ବୋଲି ଗୋଟେ ଜାଗା ଅଛି ସେଠି ଭଲ ସୁଇମୀଙ୍ଗ ପୁଲ ହେଇଛି, ୱଣ୍ଡରେଳା ନାମକ। ତ ଏମିତି ବହୁତ ସାରା ଜାଗା ବୁଲି ପାରିବେ। ପୁଣି ପାଖରେ କୋଣାର୍କ ମନ୍ଦିର ବି ଅଛି, ସେଠି ସୂର୍ଯ୍ୟ ମନ୍ଦିର ଅଛି। ତ ଏମିତି ବୁଲି ପାରିବେ ବହୁତ ଜାଗା।
ଆଚ୍ଛା ଆଚ୍ଛା। ତାହେଲେ ମୁଁ ସୂର୍ଯ୍ୟ ମନ୍ଦିର ବି ଯାଇପାରିବି ମାଳତୀ ପାଟପୁର ଅ ୱାଟର ପାର୍କ ବି ଯାଇପାରିବି। ତ ଏସବୁ ମିଶେଇଲେ ମୋର ଜଣଙ୍କା ପିଛା କେତେ ଖର୍ଚ୍ଚ ହେବ ବୋଲି ଅନୁମାନ କରୁଛନ୍ତି ଆପଣ?
ଏସବୁକୁ ମିଶେଇଲେ ଆପଣ ଅ ଯିବା ଆସିବା ଖାଇବା ପିଇବା ସବୁକୁ ଧରିକି ଆପଣଙ୍କୁ ମିନିମମ୍ ତିନି ହଜାର ଲାଗିଯିବ ମତେ ଲାଗୁଛି। ତମାନେ ସେ ୱାଣ୍ଡରଲା ପାଖରେ ହିଁ ଏକ ହଜାର ଟଙ୍କା ପଳେଇବ। ପୁଣି ଅଛି ଆହୁରି ବହୁତ କିଛି ତ କମ ସେ କମ ତିନି ହଜାର ଭାବୁଛି।
ଆଚ୍ଛା ଆଚ୍ଛା। ତାହେଲେ ମୋତେ ରହିବା ପାଇଁ କେଉଁ ହୋଟେଲ ନା ଆଶ୍ରମ ସୁବିଧା ରହିବ ମାନେ ମୋତେ ଏମିତି ହିଁ ବେଶୀ କିଛି ସୁବିଧା ଦରକାର ନାହିଁ। ଖାଲି ନିଜର ନିତ୍ୟକର୍ମ ସାରିବା ପାଇଁ ଆଉ ମୋବାଇଲ ରଖିବା ପାଇଁ ମୋର। ଆସବାବ ପତ୍ର ରଖିବା ପାଇଁ ଗୋଟେ ରୁମ୍ ଦରକାର। ତ ସେ ପାଖାପାଖି କିଛି କମ୍ ପଇସାରେ ଉପଲବ୍ଧ ଅଛି କି?
ଆଜ୍ଞା। ମନ୍ଦିର ପାଖରେ ତ ବହୁତ ହୋଟେଲ ଅଛି ବଟ ସେଗୁଡା ବହୁତ ପଇସା ନେଇଯିବେ ମତେ ଲାଗୁଛି। ଆଶ୍ରମ ଗୁଡା ଆପଣ ଟ୍ରାଏ କରିପାରିବେ ନହେଲେ ଉ ଆପ ବିଧାୟକ ସିଙ୍ଗଲ ସିଙ୍ଗଲ ରୁମ୍ ରୁହେ। ସେଇଗୁଡା ଆପଣ ଚେଷ୍ଟା କରିପାରିବେ। ତ ସେଗୁଡା ଆପଣଙ୍କୁ ଟିକେ କମ ପଇସା ରେ ମିଳିବ ସେଗୁଡା ଅ ପାଖରେ ବି ରହିବ ମନ୍ଦିର ପାଖରେ।
ଆଚ୍ଛା ଆଚ୍ଛା ତାହେଲେ ଏସବୁ ତ ଡାଉଟ୍ ମୋର କ୍ଲିଅର୍ ହେଇଗଲା। ଆଉ ମତେ ଏଇଟା ଜାଣିବାର ଥିଲା? ଯେ ମୁଁ ଶୁଣିଥିଲି ପୁରୀରେ ପଣ୍ଡାମାନେ ବହୁତ ଠକନ୍ତି। ଏବଂ କିଛି ଠକେଇର ଶିକାର ବି ହୋଇଯାଆନ୍ତି। ଚୋରି ବି ହୋଇଯାଏ ମୋବାଇଲ୍ ଫୋନ୍ ପଇସା ଗୁଡ଼ା। ତ ଇଏ କଣ କରିବି?
ଆପଣ ଏମିତି କରିବେ ଯୋଉଠି ରହିବେ ସେଠି ହିଁ ମୋବାଇଲ ଆଉ ଆପଣଙ୍କ ଯାହା ପର୍ସ। ପର୍ସ ତ ନୁହେଁ ମୋବାଇଲ ଏମିତି ଯାହାବି ଜିନିଷ ପତ୍ର ସବୁ ସେଠି ରଖିଦେବେ ଯଦି ଆପଣ ଫଟ ଉଠେଇବାକୁ ଚାହୁଁଛନ୍ତି ତ ମୋବାଇଲ ଧରିକି ଆସିବେ ସେଠି କାଉଣ୍ଟର ଅଛି। ପୁରୀର ମନ୍ଦିର କାଉଣ୍ଟର ଅଛି ସେଠି ରଖିବେ। ଆଉ କୋଉ ପଣ୍ଡାମାନଙ୍କୁ କିଛି ବି ପଇସା ଦେବେନି। ଧାଡିରେ ଯାଇକି ଦର୍ଶନ କରିବେ ଅ ଭଡା ଖାଇବେ ବୁଲିବେ ଏତିକି ହିଁ। ତାହା ଫଳରେ ଆପଣ ଠକାମିର ଶିକାର ହେବେନି।
ଆଚ୍ଛା ଆଚ୍ଛା ତ ମୁଁ ତ ଏସବୁ ଡାଉଟ୍ ମୋର କ୍ଲିଅର ହେଇଗଲା ଭାଇ। ଆଉ ଗୋଟେ କଥା ପଚାରିବାର ଥିଲା ଯେ ମୁଁ କେତେଟା ସମୟରେ ବାହାରିଲେ ମାନେ କେତେଟା ସମୟରେ ପହଞ୍ଚିଲେ ମ ମନ୍ଦିରରେ ମତେ ଦର୍ଶନ ମାନେ ଆଳତି ଯେପରିକି ବେଶ ହୁଏ ପ୍ରଭୁଙ୍କର। ଜଗନ୍ନାଥ ପ୍ରଭୁଙ୍କର ତ ସେ ବେଶ ଦେଖିବାକୁ ସୁବିଧାଟା କେତେଟାରେ ପହଞ୍ଚିଲେ ସେଇଠି ମୋତେ ସୁବିଧା ହେବ?
ତ ଆପଣ ଏମିତି କରନ୍ତୁ ଆପଣ ରାତିରୁ ବାହାରି ଯାଆନ୍ତୁ ବସ ରେ କିଟ୍ ଚାରି ରୁ ପାଞ୍ଚ ଘଣ୍ଟା ହିଁ ଲାଗିବ ତ ସେ ରାତିରୁ ବାହାରି ଗଲେ ଆପଣ ସକାଳ ସୁଦ୍ଧା ଚାରିଟା ପାଞ୍ଚଟା ସୁଧା ପହଞ୍ଚିଯିବେ ତ ସେଠି ପାଞ୍ଚଟା ଛଅଟା ସୁଦ୍ଧା ଆଳତି ହୁଏ, ଆଉ ମହାପ୍ରଭୁଙ୍କ ଶ୍ରୀଙ୍ଗାର ବେଶ ହୁଏ, ସେଗୁଡ଼ା ଆପଣ ଭଲସେ ଦେଖିପାରିବେ।
ଆଚ୍ଛା ଆଚ୍ଛା ତାହେଲେ ଆଉ ଗୋଟେ କଥା ପଚାରିବାର ଥିଲା ଭାଇ। ଯେ ଜଗନ୍ନାଥ ମନ୍ଦିରରେ ସବୁବେଳେ ଭିଡ଼ ରହେ ତ ମୁଁ ଚାହୁଁଛି ଟିକେ ଶାନ୍ତିରେ ଆଉ ଟିକେ ଦୀର୍ଘ ସମୟ ଧରି ଦର୍ଶନ କରିବି। ତ କୋଉ ସମୟରେ ମନ୍ଦିର ଭିତରେ ମାନେ ଗର୍ଭଗୃହ କିମ୍ବା ସେ ମନ୍ଦିର ଦର୍ଶନ ସ୍ଥାନକୁ କୋଉ ସମୟରେ ଏଣ୍ଟ୍ରି କଲେ ଭଲ ରହିବ, ମାନେ ମୁଁ ଶାନ୍ତିରେ ଟିକେ ଦେଖିପାରିବି।
ହୁଁ ମତେ ଲାଗୁଚ ଖରା ବେଳ ସମୟରେ ଟିକେ ଖାଲି ରହିପାରିବ ବୋଧେ ଯେହେତୁ ଖରା ସମୟରେ ବେଶୀ ବାହାରନ୍ତି ନାହିଁ ଲୋକ ଘର ଘର ବାହାରୁ। ତ ସେ ସମୟରେ ମତେ ଲାଗୁଛି ଟିକେ ଖାଲି ରହି ପାରିବ ଆଉ ସେଠି ଆପଣ ଯାଇକି ଭଲସେ ଦର୍ଶନ କରିପାରିବେ।
ଆଚ୍ଛା ଆଚ୍ଛା, ତ ଆଉ ଗୋଟେ କଥା ଥିଲା ଯେ ପୁରୀ ତ ଯାଇକି ବୁଲିକି ଆସିଯିବି ଆପଣ ଯାହା ଯାହା ମୋର ଡ଼ାଉଟ୍ ଥିଲା ସବୁ ସଲଭ୍ କରିଦେଲେ। ଆଉ ବସ୍ ର ଯୋଉ ଟିକେଟ କାଟିବି ମୁଁ ଏଇଠୁ ଯିବା ପାଇଁ ତ ସେ ବସ୍ ର ଟିକେଟ୍ ଟା କୋଉଠି ମିଳିବ କି ଆପଣଙ୍କର କିଏ ଚିହ୍ନା ଅଛି କି?
ନାହିଁ ମୋର ତ କିଛି ଚିହ୍ନା ନାହିଁ ବଟ୍ ବସ୍ ଆପଣଙ୍କ ଯଦି ପ୍ରାଇଭେଟ୍ ବସ୍ କରିବାକୁ ଚାହୁଁଛନ୍ତି ତ ସେଠି ସେ ପାଖରେ ବସ୍ ଟପ୍ ପାଖରେ ହିଁ କାଉଣ୍ଟର ଗୁଡ଼ା ଥାଏ ୟା ଫିର୍ ଦୋକାନ ବାଲା ମାନେ ରଖ ରଖିଥାନ୍ତି ଟ୍ରାଭେଲସ ର। ଯଦି ଆପଣ ଗମ୍ମେଣ୍ଟ୍ ତରଫରୁ ବସ୍ କରିବାକୁ ଚାହାନ୍ତି ତାହେଲେ ଓ ଆର୍ ସିଟିସି ଆପ୍ ବୋଲି ରହେ ୟା ଫିର୍ କାଉଣ୍ଟର ବି ରହେ ସେଠି ଯାଇ ଆପଣ ଟିକେଟ୍ କରିପାରିବେ ତ ଗମେଣ୍ଟ ବସ୍ ର ସୁବିଧା ହବ ଆପଣଙ୍କୁ ମିଳିବ।
ଆଚ୍ଛା ଆଚ୍ଛା, ଧନ୍ୟବାଦ ଭାଇ ମୋର ସବୁ ଡ଼ାଉଟ୍ କ୍ଲିୟର ହେଇଗଲା। ଆଉ ଯଦି ଆଉ କୌଣସି ଦରକାର ପଡ଼େ ତ ତାହେଲେ ମୁଁ ଆପଣଙ୍କୁ ନିଶ୍ଚୟ କଲ୍ କରିକି ପଚାରିବି।
ନିଶ୍ଚୟ ନିଶ୍ଚୟ ଧନ୍ୟବାଦ ଭାଇ।
ହୋଉ ରହୁଛି।
ହଁ ଭାଇ ନିଶ୍ଚୟ।